। ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ। କେମିତି ଅଛନ୍ତି?
ଆଜ୍ଞା ନମସ୍କାର।
ନମସ୍କାର। କେମିତି ଅଛନ୍ତି?
ବହୁତ ବଢିଆ। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ବଢ଼ିଆ ଅଛି। ଆଉ ଖାଇବା ପିଇବା ସରିଲାଣି?
ପୁରା ସରିଲାଣି।
ଓହୋ କଣ କଣ ଖାଇଚନ୍ତି।
ଆ ଆଜି ଭାତ ଡାଲି ଭେଣ୍ଡି ଭଜା ସବୁ ହେଇଚି। ଗୋଟେ ଆପଣଙ୍କୁ ପ୍ରଶ୍ନ ଯେହେତୁ ଆଜି ୟୋଗା ଡେ ତ ବର୍ତ୍ତମାନ ଆ ବର୍ତ୍ତମାନର ଯୁବ ସମାଜ କୁ ନେଇକି ୟୋଗା ର ସମ୍ପର୍କ ବିଷୟରେ ଆପଣ ଟିକେ ଅ ବିଶ୍ଳେଷଣ ରଖନ୍ତୁ। ଯେ ବର୍ତ୍ତମାନ ୟୋଗା ର ଇମ୍ପୋଟାନ୍ସ କଣ ଆଉ ମାନେ କଣ ତାର କଲେ ଆମେ କଣ ଫାଇଦା ପାଇବା ଆଉ ଓ ୟୋଗାର ଆମେ ଆ ଫରୱାର୍ଡ ଅଛ ନା ବ୍ୟାକ୍ୱାର୍ଡ ଅଚେ ତାର ଟିକେ ନିଶ୍ଚିତ ବିଶ୍ଳେଷଣ କରନ୍ତୁ?
ହଁ ଆମେ ତ ଜାଣିଚେ କି ଯୋଗାଟା ଆମ ଶରୀର ପାଇଁ ନତା୍ୟାନ୍ତ ଆବଶ୍ୟକ। ସେଥିପାଇଁ ପ୍ରତିଦିନ କିଛି ମାନେ ମୁଁ ବି ମୁଁ ସବୁଦିନ ସକାଳୁ ଉଠେ ସକାଳୁ ଉଠିଲା ପରେ ନିତ୍ୟକ୍ରମ ସାରିକି ମୁଁ ପଡିଆକୁ ଯାଏ କିଛିୁ ସମ ଚଲାବୁଲା କରେ ତାପରେ ଏକ ଗୋ ଷ୍ଟି ଅଛି ମାନେ ସେମାନେ କିଛି ଶିଖାନ୍ତି ଆମକୁ ଯୋଗର ତା ମିଶିକି ସମସ୍ତେ ପ୍ରାୟ ଏକ ଘଣ୍ଟା ଧରିକି ଆମେ ଯୋଗ ଅଭ୍ୟାସ କରୁ। ସେମିତି ଗୋଟେ
ହୁଁ ହ।
ଏ ଦିନକୁ ତ ଅଧିକ ପ୍ରାୟୋରିଟି ଦବା ମାନେ ଅଧିକ ଦବା। ତ ସେମିତିଆ ନୁହଁ ପ୍ରତିଦିନ ଆମେ ସବୁଦିନ କିଛି କିଛି ପରିମାଣ ଯୋଗ କରିବା ନିହାତି ଆବଶ୍ୟକ। କାରଣ ଡାକ୍ତର ବି କହୁଚନ୍ତି କି ଯୋଗ କଲେ ମାନ କେତେଟା ଆମ ବ ଯଉ ଅ ପ୍ରତିଭ ପାଇଁ କିଛି ଯୋଗ ନିହାତି ଆବଶ୍ୟକ ଯେମିତି କିି ଆମର ମଧୁମେହ ହେଲା ଉଚ୍ଚର କ୍ତ ଚାପ ହେଲା ମାନେ ଚାଲିବା ଦ୍ଵାରା ଖାଲି ପାଦରେ ଚାଲିବା ଦ୍ଵାରା ହିଁ ଭଲ ହୁଏ। କିଛି କିଛି ବ୍ୟାୟାମ କରିବା ନିହାତି ଆବଶ୍ୟକ ଆଉ ସେଥିପାଇଁ ଆମେ ସମସ୍ତେ କିଛି ନା କିଛି ବ୍ୟାୟାମ କରିବା ନିହାତି ଆବଶ୍ୟକ ମୋ ମତରେ।
ହଁ। ନାଇଁ ଠିକ କଥା କିନ୍ତୁ ଆପଣ ନିଜକୁ ଫିଟ୍ ରଖିବା ପାଇଁ କଣ କରନ୍ତି?
ମୁଁ ନିଜକୁ ଫ ମୁଁ ନିଜକୁ ରଖିବା ପାଇଁ ସୁସ୍ଥ ସବୁଦିନ ସକାଳୁ ଉଠିକି ପଡ଼ିଆକୁ ଯାଏ ପଡ଼ିଆରେ ପ୍ରଥମେ କିଛି ଚଲାବୁଲା କରେ ତାପରେ ଆମେ ସାମୁହିକ ଭାବରେ ମିଶିକି ଯୋଗ ଅଭ୍ୟାସ କରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଯାହାଫଳରେ କି କି ଆମର ମନ ଫୁର୍ତ୍ତି ରୁହେ ଆଉ କୁହାଯାଏ ସକାଳୁ ଯଦି ଦିନ ଟା ଆମର ଯଦି ପୁରା ବହୁତ ଭଲ ଭାବରେ ଆରମ୍ଭ ହେଇଥିବ ତ ଦିନ ସାରା ଆଉ ମନ ପୁରା ଫୁର ହୁଏ ପାଠ ପଢିବାକୁ ଇଚ୍ଛା ହୁଏ ସମସ୍ତେ ପିଲାମାନେ ଆମର ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପଢ଼ୁଚନ୍ତି। ତ ସମସ୍ତେ ଖାଲି ପାଠ ନ ପଢିକି କିଛି କିଛି ଯୋଗ ଅଭ୍ୟାସ କଲେ ଚଲା ବୁଲା କଲେ କଲେ ମନ ଫୁର୍ତ୍ତି ରୁହେ କାମ କରିବାକୁ ବି ଭଲ ଲାଗେ। ଦିନ ସାରା ଯାହା ବିି କରିବା ଆମକୁ କିଛି ରାଗ ଲାଗେନି କି ଚିଡି ଚିଡା ଲାଗେନି। ଭଲ ଲାଗେ ସବୁ କାମ କରିବା ପାଇଁ। ଆଉ ନିଜକୁ ସୁସ୍ଥ ଲାଗେ ହଉ ଆଜିକାଲି ଯୋଉମାନେ ଯୋଗ କରୁନାହାନ୍ତି ସେମାନଙ୍କୁ ଅଧିକ ଜର ଶୀଘ୍ର ରୋଗ ହେଇଯାଉଛି। କମ୍ ବୟଷ ରେ ଦେ ଦେଖିବେ ମନ ଭାରି ପଡୁଛି ଏମିତି ହେଇଯାଉଛି ତ ଏଇ ସବୁ ରୋଗ କୁ ରୋକିବା ପାଇଁ ଆମେ ପୁରା ଜଙ୍କ ଫାଷ୍ଟଫୁଡ଼୍ ଠୁ ଦୂରରେ ରହିକି ଯୋଗ ଅଭ୍ୟାସ କରିବା ଆଉ ଭଲ ଭଲ ଖାଦ୍ୟ ଘରୋଇ ଖାଦ୍ୟ ଖାଇବା। ଆବଶ୍ୟକ ଆପଣ କଣ କରନ୍ତି ଯୋଗର। ଆ
ମୁଁ ତ ଆପଣଙ୍କ ଭଳି ସକାଳେ ଉଠି ପଡିଆକୁ ଯାଇକି ସାମୁହିକ ଭାବରେ କିଛି ଯୋଗ କରିପାରେନା କିନ୍ତୁ ମୁଁ ନିଜକୁ ଫିଟ ରଖିବା ପାଇଁ ମୁଁ ପ୍ରତେକ ଦିନ ଦୁଇ ଘଣ୍ଟା ବେଡମିଣ୍ଟନ ଖେଳେ ଆଉ ବେଡମିଣ୍ଟନ ଖେଳିବା ପୂର୍ବରୁ ୱାର୍କ ଆଉଟ୍ ରହିଥାଏ। ୱାର୍କ କରେ ବ୍ୟଟମୀଣ୍ଟନ ଖେଳେ ତାପରେ ପୁଣି ଫାଇନାଲ ୱାର୍କ ଆଉଟ କରିକି ମୁଁ ମୋ ନିଜକୁ ଫିଟ ରଖେ। ଆଚ୍ଛା ଆପଣ ଏଇଟା ଯୋଉ ଯୋଗ ପ୍ରକ୍ରିୟା ଆପଣ କରୁଛନ୍ତି। ହଁ ନିଶ୍ଚୟ ଏଇଟା କେତେ ଦିନ ହେଲା ଆପଣ କରୁଛନ୍ତି?
ମୁଁ ଏଇ ଅଭ୍ୟାସ ପ୍ରାୟ ଦୁଇ ମାସ ହେବ କରୁଛି ଆଗରୁ ମୁଁ ବି କରିପାରୁନଥିଲି। ଯେହେତୁ ସମୟର ଅଭାବ ଥିଲା। ଏମିତି ପଢା ପଢି କରିବା ଏବେ କିନ୍ତୁ ମୁଁ ଦୁଇ ମାସ ହବ ଯୋଗ ଅଭ୍ୟାସ କରୁଛି।
ହୁଁ ହୁଁ ହୁଁଁ। ଆପଣ ଯୋଉ ଏଇ ଅଭ୍ୟାସ ଟା ଆରମ୍ଭ କରିଥିଲେ ସେତେବେଳେ ସାମୁହିକ ଭାବରେ ଆପଣ ଯେତେ ଜଣ ଆରମ୍ଭ କରିଥିଲେ ଏବେ ସେତେ ଜଣ ଆପଣ କରୁଛନ୍ତି? ନା ପିଲାଙ୍କର ଆଗ୍ରହ କମି ଜାଇଛି ନା ବଢି ଯାଇଛି?
ହଁ ଯେତେବେଳେ ଅ ମୁଁ ତ ଏ ଗଲି କିନ୍ତୁ ମୁଁ ଜାଣିବାରେ ବହୁତ ଆଗରୁ ମାନେ ଗୋଟେ ଜଣେ ପ୍ରସ୍ୟକ ଆସୁଛନ୍ତି ସେ ଆମକୁ ଯୋଗ ବିଷୟରେ କହୁଛନ୍ତି ଆଉ ଯୋଗ ଶିଖଉଛନ୍ତି ଏକ ଗୀତ ଲଗେଇକି ଯେମିତି ଗୀତ ଲଗେଇକି ଯୋଗ ଅଭ୍ୟାସ କଲେ ଆମେ ଅଧିକ ସମୟ ଟିକେ କରିପାରିବା। ଘୁମି ପାରିବା ନାଚିପାରିବା ଭଲ ଲାଗିବ ସେମିତି ଆଉ ଅ ପ୍ରଥମେ ପ୍ରଥମେ ତ ବହୁତ ଲୋକ ଆସୁଥିଲେ ପଚାଶ ଷାଠିଏ ସତୁରୀ ସତୁରି ଲୋକ ଏବେ
ହୁଁ ହଁ ହୁଁ ହୁଁ ହୁଁ।
ତିରିଶରୁ ଚାଳିଶ ଲୋକ ଆସୁଛନ୍ତି ସେମାନେ ଘରର ଯୋଉମାନେ ରହୁଛନ୍ତି। ଏ ଘର ସ୍ତ୍ରୀ ଲୋକମାନେ ଝିଅମାନେ। ମାନେ ତ ସମସ୍ତେ ଆସୁଛନ୍ତି ଆମେ ସକାଳୁ ପାଞ୍ଚଠୁ ସକାଳୁ ଛଅଟା ଟା ଯାଏଁ ଯୋଗ କରୁଛୁ।
ହୁଁ ହୁଁ। ମୁଁ ଆପଣଙ୍କ ଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଉତ୍ତର ଚାହିଁବି। ବର୍ତ୍ତମାନ ଆମେ ମୁଁ ନିଜେ ଫିଟ୍ ରହିବା ପାଇଁ। ଆଉ ବ୍ୟଟମିଣ୍ଟନ ଖେଳି ଦଉଛି ଆଉ ମୋ ବାପା କିନ୍ତୁ ଆମେ ଆମ ଘ
ହଁ।
ନା ମାନେ ମାନଙ୍କୁ ଟ୍ରିଟ କରିବାରେ ଆମେ ଅସମର୍ଥ ଆଉ ସେମାନେ ଯେ ନିଜ ତରଫରୁ ମୋଟିଭେସ ଆଣନ୍ତି ଆଉ ସେମାନେ ଏ କ୍ଷେତ୍ରରେ ପଛୁଆ ଅଛନ୍ତି ତ ସେମାନଙ୍କୁ କେମିତି କଣ କଲେ ଆମେ ଏ ଯୋଗ ମେଡିଟେସନ କୁ ଆମେ ଆଗକୁ ଆଣିପାରିବା?
ମାନେ ଘର ମାନଙ୍କୁ କହିଲେ ନା?
ନିଶ୍ଚିତ ନିଶ୍ଚିତ ନିଶ୍ଚିତ। ଏସ୍ପେସିଆଲି ମନେକର ମୋ ମା ଆଉ
ହଁ ଏମିତି ଦେଖିବାକୁ ଗଲେ ହଁ ହଁ ଘ ରେ ମା ମାନଙ୍କର ତ ସେମିତିରେ ହିଁ ମଧ୍ୟ ଯୋଗ ହେଇଯାଏ ସେମାନେ ସକାଳୁ ଘର ଝାଡୁ କରନ୍ତି ପୋଛା ମାରନ୍ତି କିମ୍ବା ଉପୁରୁକୁ ଲୁଗା ଶୁଖେଇ ଯାଆନ୍ତି ସିଡିିରେ ତ ସେମିତିରେ ବି ହେଇଯାଏ। ଯଦି ସେମିତି ହୁଏ କିନ୍ତୁ ତା ସହିତ ଆଉ କିଛି ମଧ୍ୟ କରିବା ଆବଶ୍ୟକ ତ ସେଇଟା ଆମେ ମାନେ ହିଁ ସେମାନଙ୍କୁ କରିବା ଦରକାର କି ତମେ ଏତିକି କରୁଛ ଯଦି ତମେ ଆଉ ଟିକେ କରିଦେଲେ ମୋର କିଛି ବଥା ବାହାରିବନ ଏମିତି ମାଆଙ୍କର ବାହାରି ଥାଏ ଅଣ୍ଟା ବଥା ହୁଏ। ପିଠି ବଥ ହୁଏ ମାନେ ଘରର କାମ କରି କରି। ଯଦି ଆମେ ଆଉ ଟିକେ ତାଙ୍କୁ ଅନୁପ୍ରାଣିତ କରିବା ତ ଆମେ ଏ ଏତିକି ତ କରୁଛ ଆଉ ଟିକେ କଲେ ତମେ ଆହୁରି ଭଲରେ ରହିବ ସୁସ୍ଥ ରହିବ। କିଛି ରୋଗ ହବନି ତ ସେମିତି ଆମେମାନେ ହିଁ କହିପାରିବା କାରଣ ଯୁ ଯୁବ ସମାଜ ହି ଚାହିଁଲେ ସବୁ କିଛି କରିପାରିବେ। ଆଉ ଆପଣଙ୍କ ଆପଣଙ୍କ ଆଡେ ଲୋକମାନେ କରୁଛନ୍ତି ଯୋଗ? କି ବ୍ୟାୟାମ ପ୍ରାଣାୟାମ ଯାହାବି?
ଆମ ଏଠାରେ ଅ ବହୁତ କମ ସଂଖ୍ୟା କରୁଛନ୍ତି କିନ୍ତୁ ଯୋଗ ବାନ ଯୋଗ ବାଦେ ଆମ ଆମ ଅଞ୍ଚଳରେ ଫିଟ ରହିବା ପାଇଁ ଏ ସେଠି ବହୁତ ସାରା ଏକ୍ସପୋଜର ରହିଛି ଯେମିତି କିି ଏ ବହୁତ ସାରା ଲୋକ କରାଡେ ଶିଖୁଛନ୍ତି। ବହୁତ ସାରା ଲୋକ ଟାଇକଣ୍ଡ ଶିଖୁଛନ୍ତି। ବହୁତ ସାରା ଖେଳରେ ଲିପ୍ତ ରହିଛନ୍ତି ଆଉ ଆସ ଫ୍ରେଣ୍ଡ ମାନେ ଏ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସକାଳେ ଦୌଡା ସନ୍ଧ୍ୟାବେଳେ ଦୌଡା ସେଇଭଳିଆ ମାନେ ଏଇଭଳିଆ ବହୁତ ସାରା ଆକ୍ଟିଭିଟିସ ସେମାନେ ଲିପ୍ତ ରହିଥାନ୍ତି ତ
ହଁ ହଁ ସେମାନଙ୍କୁଁ
ହଁ।
ମୋର ମଧ୍ୟ ସବୁବେଳେ ପ୍ରାଥମିକତା ରହେ ପ୍ରତ୍ୟେକ ଯୁବକ ହଉ
ସେଟା ନିଶ୍ଚିତ ଫାଷ୍ଟ ପ୍ରାୟୋରିଟି ହଉଛି ହେଲଥ ହୁଁ।
ହଁ ନିହା ଭଲ ଯୋଗ କହିଦାର ଆମେ ଭଲ ଖାଦ୍ୟ ମଧ୍ୟ ଖାଇବା ଦରକାର।
ହଁ।
ଏଇଟା କଣ?
ହୁଁ।
ଆପଣ କଉ କାହା ଖସେଇ କରିକି ଖାଆନ୍ତି। ହ୍ୟାଲୋ।
ମୁଁ ନି ରୋଷେଇ କରିକି ହିଁ ଖାଏ। ଆ ବହୁତ କମ୍ ସମୟ ମୁଁ ବାହାରେ ଖାଏ।
ବହୁତ ଭଲ।
ଆଛା ଆପ୍ ଆପଣ କଣ ମାଁ, ଆପଣ ୟୋଗା କଲା ପ ଗୋଟେ ଦୈନନ୍ଦିନ ଜୀବନରେ ଯେତେ ଯାହା ମାନେ ଆବଶ୍ୟକ ହୁଏ। ମୁଁ ପ୍ରାୟ ସବୁ ଜାଣିଛି।
ଆଚ୍ଛା।
ଆପଣ କଣ ରୋଷେଇ ଜାଣିଛନ୍ତି?
ହଁ, ମୁଁ ବି ସବୁ ରୋଷେଇ ଜାଣିଚି। ମାଣେ କଣ କହିଲେ?
ନାଇଁ, ବଢିଆ ବଢିଆ କଥା। ନାଇଁ ସମସ୍ତେ ଜାଣିବା ଉଚିତ ଏଇଟା ଗୋଟେ ମୌଳିକ
ହଁ, ହଁ। କାରଣ, ସବୁବେଳେ ତ ଆମେ ଘରେ ନଥିବ ନା, ଏମତି ଆପଣ, ଏବେ ବାହାରେ ଅଛନ୍ତି। ନିଜ କାମ ନିଜେ କରୁଛନ୍ତି। ତ ସେଥିପାଇଁ ଭଲ କଥା, ନିଜେ ରୋଷେଇ କଲେ ଖାଇବାରା ଭଲ, ଜର ପାଇଁ ତ ବୁତ୍ ଭଲ। ଏବେ ହିଁ ଦେଖୁଥିବେ, ଏ ମାନେ ବହୁତ କମ୍ ହଁ, କୁହନ୍ତୁ।
ନାଇଁ, ମାନେ ନିଶ୍ଚିତ ଭାବରେ। ମତେ ତ ରୋଷେଇ କରିବା ଅପେକ୍ଷା ଖାଇବାକୁ ଭଲ ଲାଗେ। କିନ୍ତୁ, ଅ ରୋଷେଇ କରିବାରେ ଯୋଉ କ୍ୟୁରୋସିଟି ଥାଏ। ଏ ମାନେ ଆମେ ତ ଜାଣିନେ, ଆମେ ଆଜି ଯାହା ରୋଷେଇ କରୁଛେ, ଯେ ଇନ୍ଗ୍ରେଡିଏଣ୍ଟ ନେଇକ କରୁଛେ, କାଲି ସେତିକି ନେଇକି କରିବା। କିନ୍ତୁ, ସେଇଟା ଅଲଗା ସ୍ଵାଦ୍ ଆସେ, ତ ଏଇଟା ଗୋଟେ ରୋଷ୍ ସେଇର ଗୋଟେ କ୍ୟୁରୋସିଟି, ଗୋଟେ ମେଜିକ୍ ଥାଏ। ଯେ ଆମେ ପ୍ରତ୍ୟେକ ଦିନ ସେମ୍ ଖାଦ୍ୟ ରୋଷେଇ କଲେ ମଧ୍ୟ ତାର, ସ୍ଵାଦ ଟା ଅଲଗା ହେଇଯାଏ।
ହଁ, ସେଇଟା ସବୁ ସତ କଥା ଏମିତି ହୁଏ।
ହୁଁ
ହୁଁ, କାରଣ ଘ ଘରେ ବି ଆମର ସବୁଦିନ ସମାନ ପ୍ରକାରର ଦ୍ରବ୍ୟ ବନାଇ ହେଇନଥାଏ। କୋଉ ଦିନ କଣ କୁଦିନ? କିନ୍ତୁ-ଉ ମାଁ ମାନେ ରାନ୍ଧିଲେ ଟିକେ ଅଧିକ ସ୍ଵାଦ ଲାଗେ। ସେମାନେ ଯେମିତି କରନ୍ତୁ। ଆପଣ ବି ଯେବେ, ଘରୁକୁ ଆଉଥିବେ, ସେଇଟା ଅନୁଭବ କରିପାରୁଥିବେ।
ନିଶ୍ଚିତ ଭାବରେ ମୁଁ ଅନୁଭବ କରୁଛି। ଆଉ ତାକୁ ମାନେ ମିସ୍ ମଧ୍ୟ କରୁଛି।
ହଁ, ହଁ, ହେଇଡ଼ା ତ ସତ କଥା।
ହଉ, ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ସାଙ୍ଗେ କଥା ହେଇ ବହୁତ୍ ଖୁିସିଲାଗିଲା। ଶିକ୍ଷିଆକୁ ମିଳିଲା।
ହଉ ହଉ ଠିକ୍ ଅଛି। ରଖୁଛି ନମସ୍କାର।
ଆଉ, ନମସ୍କାର।